ହ୍ୟାଲୋ। ହ୍ୟାଲୋ ସବିତା ଭାରତି।
ହ୍ୟାଲୋ।
ହଁ ହଁ ଶୁଭୁଛି ମତେ। ହୁଁ ପାଠ ପଢିବା ଟା କେତେ ଭଲ ନାଇଁ।
ହଁ।
ଏଇ ବସିଛି ଆଉ। ପାଠ ପଢିବା ଟା ବହୁତ ଭଲ ନା। ଆଉ ମୁଁ କହିଲି ପାଠ ପଢିବା ଟା ବହୁତ ଭଲ ନା।
ପଢୁନ ମତେ ଟିକେ ପଢେଇଦବ କି।
କଣ ପଢେଇବି କହୁନା।
ମତେ ଉ ଟେନ୍ସ ବିଷୟରେ କିଛି ପଢେଇ ଦଉନା।
ହଁ ହଁ ମୁଁ ପଚାରିବି ତମେ କହିବ ହେଲା ଟେନ୍ସ ମାନେ।
ହଉ ହଉ।
ଟେନ୍ସ ମାନେ କଣ।
ଟେନ୍ସ ମାନେ ମୁଁ ତ ମୁଁ ତ ଜାଣିନି କଣ।
ଟେନ୍ସ ଜୁ ଓଡିଆରେ କାଳ କହନ୍ତି କଣ।
କାଳ। ଆଉ ଅକାଳ କାହାକୁ ଅକାଳ କାହାକୁ କୁହନ୍ତି।
ଅକାଳ ହଉଛି ଯା ଯୋଉ ଟା ମାନେ ଅ ଅବେଳ ସେଇଟା।
ହଁ ହଁ ସେଇଟାକୁ ଅକାଳ କୁହନ୍ତି।
ହଁ। କାଳ କହିଲେ ଟେନ୍ସ ହେଲା ଟେନ୍ସ କେତେ ପ୍ରକାର?
ହଁ ଟେନ୍ସ ହଉଚି ତିନି ପ୍ରକାର ଗୋଟେ ହଉଚି ଭବିଷ୍ୟତ କାଳ। ଗୋଟେ ବର୍ତ୍ତମାନ କାଳ, ଗୋଟେ ଗୋଟେ ବର୍ତ୍ତମାନ କାଳ, ଗୋଟେ ଗୋଟେ ଭବିଷ୍ୟତ କାଳ ଆଉ ଗୋଟେ ହଉଚି ସବୁ ଯୋଉ ଟା ପଛରେ ଘ ଘଟି ଯାଇଥାଏ ସେଟା କି କାଳ ମୋର ଓଡିଆରେ ମନେ ପଡୁନାହିଁ। ତମେ ଟିକେ କହିଦେଲେ ମୁ ଅତୀତ କାଳ, ଗୋଟେ ବର୍ତ୍ତମାନ କାଳ, ଗୋଟେ ଅତୀତ କାଳ, ଗୋଟେ ଭବିଷ୍ୟତ କାଳ।
ବର୍ତ୍ତମାନ କାଳରେ କଣ ହୁଏ?
ବର୍ତ୍ତମାନ କାଳରେ? ଆମେ ଏବେ ଯାହା ବି କରୁଚନ୍ତି ସେଇଟାକୁ ବର୍ତ୍ତମାନ କାଳ କୁହାଯାଏ।
ହଁ କାର୍ଯ୍ୟଟି ବର୍ତ୍ତମାନ ଚାଲୁଥିବ ସେଇଟା ହଉଚି ବର୍ତ୍ତମାନ କାଳରେ ଯିବ। ଆଚ୍ଛା କେମିତି ଜାଣିବା ଗୋଟେ ବାକ୍ୟ ଅତିତ କାଳ ବୋଲି?
ହୁଁ କେମିତି ଜାଣିବା ଗୋଟେ ବାକ୍ୟ ଅତୀତ କାଳ ବୋଲି।
ହଁ।
ସେ ସେଇ ବାକ୍ୟରେ ଥିବ ଲେଖା ହେଇଥିବ କି ଏ ଏଇ କାମ ଟା ସରିଯାଇଚି ସେଇଟାକୁ ଅତୀତ କାଳ ବୋଲି ଜାଣିବା।
କାମ ଟା ସରି ଯାଇଥିବ କିନ୍ତୁ ବାକ୍ୟ ଶେଷରେ ଥିବ ଲ ବୁଝିଲ ନା?
ନ?
ହଁ ଲ ଲା ଲି ଲୁ। ଏଇଗୁଡ଼ା ଥିବ ସେଇଟା ହଉଚି ଅତୀତ କାଳ ବୋଲି ଜାଣିବ। ସେମତି ଭବିଷ୍ୟତ ଭବିଷ୍ୟତ କାଳରେ କେମିତି ଜାଣିବ?
ଭବିଷ୍ୟତ ଭବିଷ୍ୟତ କାଳରେ ଜାଣିବ କି ଏମିତି ଯେମିତି ମୁଁ ଆଗକୁ କରିବି ଆଗକୁ ସେଇଟା ମୋର ହବ।
ବାକ୍ୟ ଶେଷ ରେ ବ ବା ବି ଏଗୁଡା ଥିବ ବ ଥିବ ହେଲା ସେମିତି କୁହଯି ହଁ ବର୍ତ୍ତମାନ କାଳରେ କଣ ଥିବ?
ବର୍ତ୍ତମାନ କାଳରେ ମୁଁ ଏଇଟା କରୁଛି। କରିବି କରି
ପରେ ଏ ଥିବ ଆ ଥିବ ଅ ଥିବ।
ହଁ।
ହଉ ତାହେଲେ ହଉ ପ୍ରତି କାଳକୁ କେତେ ଭାଗରେ ବିଭକ୍ତ କରାହେଇଚି।
ପ୍ରତି କାଳକୁୁ ଚାରି ଭାଗରେ ବିଭକ୍ତ କରାହେଇଚି।
କଣ କଣ?
ରେଗ ନାଇଁ।
ବର୍ତ୍ତମାନ ସାଧାରଣ। ଆଉ ଗୋଟେ ହଉଚି ହୁଁ ଚାଲୁଥିବା ଜିନିଷକୁ କଣ ବର୍ତ୍ତମାନ ଚାଲୁଥିବ।
ହୁଁ।
ବର୍ତ୍ତମାନ ଚାଲୁଥିବ।
ହଁ ଯେ ପ୍ରେସେଣ୍ଟ ସିମ୍ପଲ।
ପୁରା ବର୍ତମାନ ହଉଚି ପୁରା ଯଉ କଣ କହନ୍ତି ପରଫେକ୍ଟ କୁ କଣ କୁହନ୍ତି ଓଡିଆରେ? ବର୍ତ୍ତମାନ୍-ବର୍ତ୍ତମାନ୍ ପୁରା-ପୁରା।
ହଁ ପୂର୍ଣ ବର୍ତ୍ତମାନ୍।
ପୂର୍ଣ ବର୍ତ୍ତମାନ୍ ପୂର୍ଣ ବର୍ତ୍ତମାନ୍।
ଗୋଟେ ହଉଚି ସାମାନ୍ୟ ବର୍ତ୍ତମାନ୍ ଆଉ ଗୋଟେ ପୂର୍ଣ୍ଣ ବର୍ତ୍ତମାନ୍, ଆଉ ଗୋଟେ ଅପୂର୍ଣ୍ଣ ପରେ ଅପୂର୍ଣ୍ଣ ବର୍ତ୍ତମାନ୍, ଆଉ ଗୋଟେ ଯୋଉ ପୂର୍ଣ୍ଣ ଅପୂର୍ଣ୍ଣ ବର୍ତ୍ତମାନ୍ ପୂର୍ଣ୍ଣ ଅପୂର୍ଣ୍ଣ ବର୍ତ୍ତମାନ୍ କହିବେ କାମ ଟା ମାନେ ସରି ଯାଇଥିବ।
ସେଇଟାକୁୁ କୁହାଯାଏ ନାଇଁ?
ହୁଁ, ଆଚ୍ଛା କର୍ତ୍ତା କିଏ କହିଲ?
କର୍ତ୍ତା ହଉଛି ଯିଏ କାମ କରେ।
ହଁ, କ୍ରିୟା?
କ୍ରିୟା ତ ମୁଁ ଜାଣିନାହିଁ।
କ୍ରିୟା ହଉଚି ଯୋଉ କାମଟା
ହଁ କୁହ।
କର୍ତ୍ତା ଯାହା କରେ ବା କର୍ତ୍ତା ଯୋଉ କାମଟା କରେ ସେଇଟା ହଉଚି କ୍ରିୟା। ଯେମିତିକି ମୁଁ ହେଲା କହିବି ଯେ ମୁଁ ଭାତ ଖାଉଚି, ଏଠି ମୁଁ କଣ କରୁଚି ମୁଁ କି କାମ କରୁଚି?
ହୁଁ, ଭାତ ଖାଉଚ।
ହଁ ସେଇ ଖାଇ ଖାଇବାଟା ହେଲା କ୍ରିୟା ବୁଝିପାଇଲ ତ।
ତମେ ହେଲ କର୍ତ୍ତା।
ହୁଁ। କର୍ତ୍ତା କ୍ରିୟା ବୁଝିପାଇଲ?
ହୁଁ-ହୁଁ।
ଆଚ୍ଛା ପୁରୁଷ କେତେ ପ୍ରକାର?
ପୁରୁଷ ପୁରୁଷ ତ ଗୋଟେ ପ୍ରକାର।
ନା ପୁରୁଷ ହେଉଚି ତିନି ପ୍ରକାର।
କି ପୁରୁଷ?
ତିନି ପ୍ରକାର ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ ତୃତୀୟ ପୁରୁଷ, ଆଛା ବଚନ କେତେ ପ୍ରକାର?
ବଚନ ହଉଛି ଦି ପ୍ରକାର, ବହୁ ବଚନ ଗୋଟେ ହେଲା ବହୁବଚନ, ଆଉ ଗୋଟେ କଣ ମନେ ନାହିଁ।
ଏକବଚନ।
ହଁ ଏକ ବଚନ, ବହୁ ବଚନ।
ଏକ ବଚନ କଣ?
ଏକ ବଚନ ହଉଚି ଯୋଉଥିରେ ଗୋଟିଏ ଶବ୍ଦ ଥିବ।
ଗୋଟ୍ ନା ଯୋଉଟା ଜଣ କୁ ବୁଝଉଥିବ କିମ୍ବା ଗୋଟିଏ ସଂଖ୍ୟାକୁ ବୁଝଉଥିବ ସେଇଟା ହଉଚି ଏ କ ବଚନ ବୁଝିପାଇଲ ନା।
ହଁ-ହଁ।
ଆଉ ବହୁ ବଚନ?
ବହୁ ବଚନ ଯୋଉଟା ଏକ ରୁ ଅଧିକ ଥିବ ବା ଅଧିକ ସଂଖ୍ୟାକୁ ବୁଝଉଥିବ ବହୁ ବଚନ।
ହୁଁ-ହୁଁ।
ଆଉ
ବୁଝିପାଇଲ ତ, ତାପରେ କହିଲ ପ୍ରଥମ ପୁରୁଷ ଏକ ବଚନ କିଏ?
ପ୍ରଥମ ପରୁଷ ଏକ ବଚନ ମୁଁ ତ ଜାଣିନି।
ପ୍ରଥମ ପୁରୁଷ ଏକ ବଚନ ହଉଛି। ମୁଁ କିଏ?
ହ ହଁ ତମେ।
ନାଇଁ ତମେ ନୁହେଁ ମୁଁ। ହଁ ମୁଁ କହିବି ତମେ ନୁହେଁ ପ୍ରଥମ ପୁରୁଷ ବହୁ ବଚନ ହେଲା।
ମୁଁ।
ନାଇଁ ବହୁ ବଚନ ପା ବହୁତ ଜଣଙ୍କୁ ବୁଝେଇବ।
ହଁ ହଁ ହଁ ତମେ ତମେ ବା ସେ ସେମାନେ।
ନାଇଁ ପ୍ରଥମ ପୁରୁଷ ଏକ ବଚନ ହଉଛି ମୁଁ। ପ୍ରଥମ ପୁରୁଷ ବହୁ ବଚନ ହଉଛି ଆମେ। ଆମ୍ଭେ ଆମ୍ଭେ ମାନେ। ଆମ୍ଭେ ମାନେ ମନେ ପଡିଲା ତ।
ହଁ ହଁ।
ସେମିତି ଦ୍ଵିତୀୟ ପୁରୁଷ ଏକ ବଚନ।
ତୃତୀୟ ପୁରୁଷ କଣ ସେମାନେ ଆଉ ମୁଁ।
ନାଇଁ ତୁ ଆଉ ତମେ ଆପଣ। ଆପଣ ମାନେ ତୁମେ ମାନେ ତୁମଭେ ମାନେ ଏଇଟା ହଉଛି ଦ୍ଵିତୀୟ ପୁରୁଷ ଏକ ବଚ ସରି ଦ୍ଵିତୀୟ ପୁରୁଷ। ଆ ଦ୍ଵିତୀୟ ପୁରୁଷ ଏକ ବଚନ ହେଉଛି ତୁ ଦ୍ଵିତୀୟ ପୁରୁଷ ବହୁ ବଚନ ହଉଛି ତୁମ୍ଭେ ଆପଣ। ଆପଣ ମାନେ ତୁମ୍ଭେ ମାନେ ତୁମେ ମାନେ ଏଇଟା। ହେଲା ତାପରେ ତୃତ ତୃତୀୟ ପୁରୁଷ ଏକବଚନ
ତୃତୀୟ ପୁରୁଷ ଏକବଚନ ମୁଁ ତ ଜାଣିନି।
ତୁତ ପୂଜା କ ନ ହଉଛି ସେ କିଏ
ସିଏ।
ସେ ଆଚ୍ଛା। ସେ ବି ସେ ବି ଦି ପ୍ରକାର ଗୋଟେ ଅଛି ହି ଆଉ ଗୋଟେ। ସି ଜାଣିଛ ନା ଜାଣିନା ହି କୋଉଠି
ହଁ ଜାଣିଛି। ହି ବସେ ପୁରୁଷ ପାଖରେ ସି ବସେ ସ୍ତ୍ରୀ ପାଖରେ।
ହଁ ହଁ। ପ୍ରଥମ ପୁରୁଷ ତୃତୀୟ ପୁରୁଷ ବହୁ ବଚନ କିଏ?
ତୃତୀୟ ପୁରୁଷ ବହୁ ବଚନ ହଉଛି ହଁ ସେ ସେ ସେମାନେ।
ଖାଲି ସେମାନେ ହେଲା।
ଖାଲି ସେମାନେ। ଖାଲି ସେମାନେ।
ସେମାନେ ହଉଛି ତୃତିୟ ପୁରୁଷ ବହୁ ବଚନ। ଆଚ୍ଛା ଜଣଙ୍କ ନାଁ ଅଛି ମନେକର ମୁଁ କହୁଛି ରାମ ଖାଏ। ଯୋଉ ରାମଟା ଜଣଙ୍କ ନାଁ ନା ଦି ଜଣଙ୍କ ନାଁ।
ଜଣଙ୍କ ନାଁ।
ଜଣଙ୍କ ନା ଜଣଙ୍କ ନାଁ ଥିଲେ କୋଉ ପୁରୁଷ କୋଉ ବଚନ ହବ।
ଉଁ ପ୍ରଥମ ପୁରୁଷ ଏକ ବଚନ।
ହଁ ଆଉ। ସରି ଜଣଙ୍କ ନାଁ ଥିଲେ ତୃତୀୟ ପୁରୁଷ ଏକ ବଚନ।
ଜଣଙ୍କ ନାଁ ଥିଲେ ତୃତୀୟ ପୁରୁଷ ଏକ ବଚନ।
ହୁଁ। ଯଦି ଦି ଜଣ କିମ୍ବା ତିନି ଜଣଙ୍କ ନାଁ କିମ୍ବା ହଜାର ଜଣଙ୍କ ନାଁ ଥିବ ସେଇଠି।
ତ ତୃତୀୟ ପୁରୁଷ ବହୁ ବଚନ।
ହଁ। ବୁଝିପାରିଲନା?
ହୁଁ ହୁଁ ବୁଝିପାରିଲି।
ସାମାନ୍ୟ ବର୍ତ୍ତମାନ କାଳର ସୂତ୍ର କଣ?
ଜାଣିନି।
ଆଉ? ଆଁ।
ଆଉ ହଉଛି ଆଉ କଣ?
ଆଉ କଣ ଖାଇଲ?
ମୁଁ ଗୋଟିଏ ଖାଇଛି ଥଣ୍ଡା ଥଣ୍ଡା ଥଣ୍ଡା ଥଣ୍ଡା ଥଣ୍ଡା ଥଣ୍ଡା ଖାଇଛି। ଯାହା ଫଳରେ ମୋର ଆତ୍ମା ଥଣ୍ଡା ହେଇଯାଇଚି। ସେଥିପାଇଁ ମୁଁ ଭଲରେ ଥଣ୍ଡା ହଏ ଥଣ୍ଡା ଥଣ୍ଡା କଥା କହୁଚି। ଯେମିତି ମିଠା ଖାଇଲେ ମିଠା ମିଠା କ କଥା କୁହନ୍ତି ସେମିତି ମୁଁ ଥଣ୍ଡା ଖାଇ ଥଣ୍ଡା ଥଣ୍ଡା କଥା କହୁଚି।
ହଁ ନା ବଢ଼ିଆ ଆଉ କଣ ମତେ ଟିକେ ଶିଖେଇ ଦବ?